ନମସ୍କାର ବନ୍ଧୁ। କେମିତି ଅଛନ୍ତି ଆପଣ? ହ୍ୟାଲୋ। ଆପଣ କେମିତି ଅଛନ୍ତି ବନ୍ଧୁ? କିଛି କଁ କୋଉ ନାହାନ୍ତି? ଆପଣ ଭଲ ଅଛନ୍ତି? ହ୍ୟାଲୋ। ବନ୍ଧୁ କେମିତି ଅଛନ୍ତି ଆପଣ? କିଛି କଣ କହୁନାହାନ୍ତି। ହ୍ୟାଲୋ। ଭଲ ଅଛନ୍ତି ତ ଆପଣ? ମୁଁ ବହୁତ୍ ଭଲ ଅଛି। ହୁଁ
ହାଲୋ।
କୁହନ୍ତୁ କୁହନ୍ତୁ କୁହନ୍ତୁ।
ବନ୍ଧୁ କେମିତି ଅଛନ୍ତି ଆପଣ?
ଆଉ ଭଲ ଭଲ ଅଛି ଭାଇ ଭଲ ଅଛି।
ଆଉ ଆପଣ ବହୁତ୍ ଖୁସି ଅଛନ୍ତି କୁଆଡେ।
ଆଜ୍ଞା ଆଜ୍ଞା ଆଜ୍ଞା ଶୁବୁଚି।
ହଁ ଆପଣଙ୍କ ବୋଉ ବହୁଳ ମାତ୍ରାରେ ଆପଣ କୁଆଡେ ଆମ୍ବ ବ୍ୟ ବ୍ୟବସାୟ କରୁଚନ୍ତି?
ଆଜ୍ଞା ଆପଣ କେମିତି ଜାଣିଲ ଖବର ପାଇଲେ କୋଉଠୁ?
ନାଇଁ ଆମ ପାଖ ବଜାରରେ ଯେହେତୁ ଆ ଆପଣଙ୍କର ବ୍ୟବସାୟ ଯେହେତୁ କରୁଚନ୍ତି ଆମ୍ବ। ଆପଣଙ୍କ ଏରିଆରୁ ଆସିକି ଆମ ଏରିଆରେ ବ୍ୟବ ସାୟ କରୁଚନ୍ତି ଆପଣଙ୍କ ନାଁ ଟା ଶୁଣିଲି। ବହୁତ୍ ବ୍ୟବସାୟ ଆପଣ କୁଆଡେ କରୁଚନ୍ତି।
ଆପଣ ଏବେ କଣ କରୁଚନ୍ତି? ଆପଣ ଏବେ କଣ କରୁଚନ୍ତି ଆଜ୍ଞା?
ମୁଁ ତ ଜାଣିଥିବ ଆମ ଚାଷ ଜମି ଆମର ଯେହେତୁ ପାଳ ରହୁଚି ଭେଣ୍ଡି, କାକୁଡି, ଜହ୍ନି ଏଇ କଦଳୀ ଚେ ଘରରେ ଯେମିତି ଚଳେ
ଆଜ୍ଞା ହଠାତ୍ ଆପଣଙ୍କ କଥା ଶୁଭିଲା ବୁଝିଲେ। କିଛି ସମୟ ପୂର୍ବରୁ ମୁଁ ଆଜ୍ଞା ଆପଣଙ୍କ ସହ ଯୋଗାଯୋଗ କରିଥିଲି ଆପଣଙ୍କର ବୋଧେ ଆପଣଙ୍କ ପାହାଡ ଫାହାଡ ରେ ଅଛନ୍ତି ବୋଧେ। ସେଥିପାଇଁ ଆପଣ ଯୋଗାଯୋଗ ବିଚ୍ଛିନ୍ନ ହେଇ ଯାଇଥିଲା ବୁଝିଲେ। ଆପଣଙ୍କ କଥା କିନ୍ତୁ ମତେ ଶୁବୁଥିଲା। ବନ୍ଧୁ କେମିତି ଅଛନ୍ତି କେମିତି ଆଜ୍ଞା। ସେଇ କିନ୍ତୁ କଣ କିଛି ବୋଧେ ବ୍ୟକ୍ତିଗତ କି
ଦିଅ ଛାଣନ୍ତୁ, କଣ କରିଆ ଆମର ଯେହେତୁ ବଣ ଜଙ୍ଗଲରେ ଏରିଆ ବନ୍ଧୁ, ଟିକେ ଅସୁ ସୁବିଧା ହଉଛି, ଆଉ ଟିକେ ଆପଣଙ୍କ ବିଷୟରେ ଟିକେ କଣ ସୋ କିଛି କୁହନ୍ତୁ? ମୁଁ ଟିକେ ଆପଣଙ୍କ ବ୍ୟବସାୟ ବିଷୟରେ ଟିକେ ଜାଣିବା ପାଇଁ ଚାହୁଁଛି
ଆଜ୍ଞା, ଆଜ୍ଞା, କଣ ଆପଣ ତ ଜାଣିଥିବେ ଆମ ଆମେ ବ୍ୟବସାୟ ବହୁତୁ କଷ୍ଟମଷ୍ଟେ କରୁଛୁ କିନ୍ତୁ ଆମ ସମଗ୍ର ଓଡିଶା ଶାରେ ଆମ ବ୍ୟବସାୟ ଖ୍ୟାତିନାମା କରିଛି। ବୁଝିଲେ?
ହ
ଆଜ୍ଞା, ଆପଣ ବି ଏବେ ଚାହିଁବେ ଆମଠାରୁ ଉମ୍ ଆମ୍ବ ନେଇପାରିବେ, ଆମେ ଆପଣଙ୍କୁ ଯେହେତୁ ପରମ ମିତ୍ର ଆମେ ଆମ ଆପଣଙ୍କର ଆମ ଆମ୍ଭେ, ସେଥିପାଇଁ ଆପଣଙ୍କୁ କିଛି ପର-ପ୍ରତିଶୋଧ, ଛାଡ଼ କରି ଦବୁ।
ହୁଁ। ଆଉ ଆପଣ ବନ୍ଧୁ, କୋଉ କୋଉ ପ୍ରକାରର ଆମ୍ବ ବ୍ୟବସା ସାୟ କରୁଛନ୍ତି, ଯେମିତିକିି କେତେ ପକାର ଅଛି?
ଆଜ୍ଞା, ଆମ ପାଖେରେ ବନ୍ଧୁ ବାଇଗିଣୀ ପଲେଇ ଆମ୍ବ ଜାଣିଛନ୍ତି?
ଆଜ୍ଞା, ବନ୍ଧୁ।
ସେ ଆମ୍ୱ ଆଉ କଲିମ୍ବି ଆମ୍ୱ, ଆଉ ଖଟା ଆମ୍ୱ ଯୋଉ ହୁଏ, ଏଁ କେନ୍ଦ୍ରାପଡାରୁୁ ଆସେ ସେଟା।
ହଁ, ଖଟା ଆମ୍ବ ବି ଆମେ ବି ଆଚାର ବି କରୁ
ଆଜ୍ଞା ଆଚାର ହୁଏ, ବର୍ତ୍ତମାନ ତ ବିଭାଘର ସିଜିନି, ଏ ଯୋଉ ବିଭାଘର ଗୋଟେ ସମୟ
ହୁଁ, ବାହାଘର
ଆଜ୍ଞା। ବାହାଘର ସମୟ, ଆମଠାରୁ ବହୁତ ସେଟା ବହୁତ ବ୍ୟବସ୍ ବ୍ୟବସାୟ ହଉଛି ସେଇ ଆମ୍ବଟି କେବଳ, ବ୍ୟବସାୟ ହଉଛି। ଆଜ୍ଞା, ଆଜ୍ଞା, ଆଜ୍ଞା। ଓଡିଶା ବାହାରୁ ବି ଆ ଆସୁଛି ଆଜ୍ଞା, ଆପଣ ଯୋଉ ଆମ୍ବ କହିବେ, ଆମେ ଆପଣଙ୍କୁ ସେଇ ଆମ୍ବ ସୁନାମ ଧନ୍ୟ ଅ ଅଉ ଟଙ୍କାରେ ଦବୁ, ଆଜ୍ଞା।
ଆଉ ଆପଣଙ୍କ ପାଖ ରାଜ୍ୟରେ, ଆପଣ କେମିତି କଣ ଅ ଆମ୍ବ ବ୍ୟବସାୟ କରୁଛନ୍ତି, କେମିତି କଣ? ଆପଣ ପାଖ ରାଜ୍ୟରେ, ବି
ଆଜ୍ଞା, ଆପ ଆମେ ଉମ୍ ଦୂରଦର୍ଶନରେ ନିଜର ଅ ପ୍ରଚାର ପ୍ରସାର କରିଥିଲୁ, ବୁଝିଲେ? ଆଉ ଉଁ ଉମ୍ ସମଗ୍ର ଓଡ଼ିଶ ଶାର, ନାମ ନାମି ଦାମୀ କଳାକାରଙ୍କୁ ଆଣିକି ଆମେ ଟିକେ ଯୋଗାଯୋଗ କରିକି, ଆମ ନାଗି ପ୍ରଚାର ପ୍ରସାର କରିଥିଲୁ। ଆ ସିଏ ଅବଶ୍ୟ କିଛି ଟଙ୍କା ନେଇଥିଲେ କିନ୍ତୁ ଆମ ଆମ୍ବ ତାଙ୍କୁ ସତେରେ ଭଲ ଲାଗିବାରୁ ସିଏ ତାଙ୍କର ସବୁ ଉମ୍ ବନ୍ଧୁବାନ୍ଧବ ଆଉ ଉମ୍ ନିଜର ସହ ଭାଇମାନଙ୍କ ଯୋଗାଯୋଗ କରିକି, ଜଣାଇଥିଲେ। ବୁଝିଲେ? ଟିକେ ଯେହେତୁ ଜଣେଇଲେ, ଆମର ଟିକେ ଖ୍ୟାତି ତିନାମା ବଢ଼ିଲା ଏବଂ ଆମ ଆମ୍ବ ବ୍ୟବସାୟ ଭଲରେ ଚାଲୁଛି।
ଓହୋ, ପ୍ରଥମତଃ କେମିତି କଣ ଆପଣ ଆମ୍ବ ବ୍ୟବସାୟ କରୁଛନ୍ତି? ଯାହାଫଳରେ ଆପଣଙ୍କର ବହୁତ୍ ଭଲ ବ୍ୟବସାୟ ହୋଉଚି।
ଆମେ ଏଁ ନିଜ ଘରର ପଡିଶା ଘର ଲୋକଙ୍କ ଠାରୁ ପ୍ରଥମେ ମାଗେଣାରେ ବାଣ୍ଟିଲୁ। ସିଏ ଖୁସି ହେଇକି କହିଲେ ଆମକୁ ଉପାୟ ଦେଲେ ଯେ ହ ତମେ ଏହାକୁ ନେଇକି ନିଜର ହାଟରେ ବ୍ୟବସାୟ କର ବୁଝିଲେ। ଯେହେତୁ ହାଟରେ ଗୋଟେ ଛୋଟିଆ ଦୋକାନ କରି ଆମେ ବ୍ୟବସାୟ କଲୁ। ଆ ଲୋକଙ୍କର ପସନ୍ଦ ଲାଗିଲା ଭାରି ଆମ୍ବଟା। ଆମର ପ୍ରକାର ଟା ଭାବ ଟିକେ ଭଲ୍ ଲାଗିଲା ତାଙ୍କୁ ବୁଝିଲେ।
ଅ ଆପଣ ଜଣା କୌଣସି ଆପଣ ବନ୍ଧୁ ବୋହୁତୁ ବିଭିନ୍ନ ପ୍ରକାର ଆମ୍ବ ରଖୁଚନ୍ତି ଯେମିତି କିି ଆମର କାକୁଡ଼ି ଆମ୍ବ ଆମର, କଲିମ୍ବି ଆମ୍ବ, ଆମର ହୁଁ ବାଇଗିଣ ଆମ୍ବ ବୋହୁତୁ ଚାରି ରୁ ପାଞ୍ଚ ପ୍ରକାର ବିଭିନ୍ନ ଆମ୍ବ ରଖୁଚନ୍ତି ଯେହେତୁ ଆପଣଙ୍କର ବହୁତ ଭଲ ବ୍ୟବସାୟ। କରୁଚନ୍ତି ଆଉ କେମିତି କଣ କରୁଚନ୍ତି ଆ ମତେ ଟିକେ ବତେଇ ପାରିବେ କି ମୁଁ ବି ଆମ ଅଞ୍ଚଳରେ ଆମ ବଜାରରେ ମୁଁ ବ୍ୟବସାୟ କରିପାରିବି।
ଆଜ୍ଞା ଆପଣ ଆମ ଠାରୁ ଆମର ଯେତିକି ମାନେ ଅଛି କିଲୋ ପିଛା ଆମେ ବଜାରରେ ବି କୁଚୁ ଶହେ ଟଙ୍କା ବୁଝିଲେ।
ହଁନ୍ତୁ
ଆଜ୍ଞା ଚିହ୍ନା ପରିଚ ଲୋକଙ୍କୁ ମାନେ ଘରର ଘର ପାଖ ଲୋକଙ୍କୁ ଆମେ ବି କୁଚୁଁ ଅଶୀ ଟଙ୍କା ହିସାବରେ ବୁଝିଲେ କିଲ।
ହୁଁ ଯାହାର ସୁଲଭ ମୂଲ୍ୟରେ ବି ବୋହୁତୁ ଆପଣ ଘର ପାଖର ସାଧାରଣ ମଣିଷ ଭୋଉତୁ
ଉପକୃତ ହୋଉଛନ୍ତି ବନ୍ଧୁ ଦେଖନ୍ତୁ। ଆମେ ଯଦି ବ୍ୟବସାୟ ନ କରିବୁ ଟଙ୍କାଟିେ ଦି ଟଙ୍କା ନ ପାଇବୁ ଆମ ଘର ସଂସାର କେମିତି ଚଳେଇବୁ ବୁଝିଲେ। କି ଆପଣ ଯୋଉ କୋହୁଚନ୍ତି। ଆପଣ ଯୋଉ କୋହୁଛନ୍ତି ଆପଣ ବ୍ୟବସାୟ ଷ୍ଟାର୍ଟ୍ କରିବାକୁ ଚାହୁଁଚନ୍ତି ଆପଣ ଆମ ଠାରୁ ଯଦି ବୋହୁଳ ମାତ୍ରାରେ ଆମ୍ବ ନେବେ। ଆମେ ଆପଣଙ୍କୁ କିଲ ପିଛା ଷାଠିଏ ଟଙ୍କାରେ ଦେଇଦୋବୁ ବୁଝିଲେ। ଆପଣ ତେଣିକି ତାକୁ ଶହେ ଟଙ୍କାରେ ବିକନ୍ତୁ କି ଶହେ
ହଁ ମୁଁ ତ ଭାବୁ ଜି ମୁଁ ଶହେରୁ ଶହେ ଦଶ ଟଙ୍କାରୁ ଶହେ କୋଡ଼ିଏ ଟଙ୍କା ଭିତରେ ବ୍ୟବସାୟ କରିପାରିବି ଯାହା ଫଳରେ କି ମୁଁ ଆମ ବ୍ୟବ ବଜାରରୁୁ ଷାଠିଏ ରୁ ସତୁରି ଟଙ୍କା ଲାଭ ପାଇପାରିବି ଆମ କୁ କିଲୋ ପିଜ୍ଜା।
ଆଜ୍ଞା ଆଜ୍ଞା।
ତ ବୋହୁତ୍ ଲାଭଦାୟକ ହେଇପାରିବ ବନ୍ଧୁ।
ଆଜ୍ଞା ଆଜ୍ଞା ମୁଁ ତ ସେଇ କଥା ହିଁ କୋହୁଚି ଆମ ଆପଣ ବି ଲାଭରେ ପଡ଼ିଲେ ଆମେ ଦୁହେଁ ମିଶି ପରେ ଏଁ ଅଁ ବନ୍ଧୁତ୍ୱ ହିସାବରେ ମିଶିକି ନିଜେ ଏକ ବଡ଼ ବଜାରରେ ନିଜର ପ୍ରଚାର ପ୍ରସାର କରିପାରିବା ବୁଝିଲେ।
ଆଜ୍ଞା ମୁଁ ତ ମୋର ବି ବୋହୁତୁ, ପାଖ ଗ୍ରାମରେ ବହୁ ତୁ ଆମର ମିତ୍ର ଅଛନ୍ତି ସିଏ ବି ଆମର ଆମ୍ବ ବ୍ୟବସାୟ କରିବା ପାଇଁ ଚାହୁଁଛନ୍ତି ଆପଣ ଯଦି ଚାହିଁବେ ମୁଁ ବି ଆପଣଙ୍କ ସହିତ ତାଙ୍କ ସହିତ ଯୋଗାଯୋଗ କରିପାରିବି ସିଏ ବି ଆମ୍ଭ କିଛି ବ୍ୟବସାୟ କରିବି ସିଏ ବି ଉପକୃତ କିଛି ହେଇପାରିବେ ତାଙ୍କ ପରିବାର ଭରଣ ପୋଷଣ କରିପାରିବେ ଜାଣିଛନ୍ତି ତ ବହୁତ ଅଭାବ। ଅ ରେ ସିଏ ବହୁତ ଲୋକ ଅଛନ୍ତି ସିଏ ବ୍ୟବସାୟ କରିକି ବହୁତ ଉପକୃତ ହେଇପାରିବେ ଆଉ ଲାଭଦାୟକ ହେଇପାରିବ।
ଆଜ୍ଞା ବନ୍ଧୁ ମୁଁ ତ ସେଇ କଥା ହିଁ କହୁଛି ସମେ ସଭେ ବଢନ୍ତୁ ସବିଏ ଖାଆନ୍ତୁ ସବିଏ ବଢନ୍ତୁ ବୁଝିଲେ ଆମର ଏଇଟା ପ୍ରଚାର ପ୍ରସାର କରିକି ଆମ ଆମ୍ବ ଆମ୍ବର ସେଇ ଯୋଗୁଁ ଆମେ ସମଗ୍ର ଓଡ଼ିଶାରେ ଖ୍ୟାତିନାମା କରିଛୁ। ଆମେ ଚାହୁଁଛୁ ଆମେ ଦୁଇ ଜଣ ଆପଣ ଆଉ ଆମେ ମିଶିକି ଏକ ବଡ଼ ଆମ୍ବ ବ୍ୟବସାୟ କରିବା। ଯାହାକି ସମଗ୍ର ଭାରତରେ ପ୍ରଚାର ପ୍ରସାର ହେଇପାରିବ ବୁଝିଲେ ଖା ତି ନାମା କରିପାରିବା।
ମୁଁ ତ ଚାହୁଁଛି ଆମର ଖବର ନ୍ୟୁଜରେ ଆମର ବ୍ୟବସାୟ ବିଷୟରେ କିଛି ଜଣେଇ କିଣି ଆମର ବହୁତ ଓଡିଶା ବାସୀଙ୍କୁ ଟିକେ ଜଣେଇବା ପାଇଁ ଚାହୁଁଛି ବହୁତ ଖୁସି ଏବେ ବି ଆମ ବ୍ୟବସାୟ ବିଷ ସେ ଜାଣି ଆମ ସହିତ ଯୋଡି ହେଇକି
ଆଜ୍ଞା ଭାଇ ସେଟା ତ ଠିକ କଥା ଆମର ହୁଁ ଦର ଦାମ ବହୁତ କମ ବୁଝିଲେ ସବୁ ସବୁ ବ୍ୟବସାୟ ଯୋଉ ସବୁ ଆମ୍ବ ଦୋକ ଦୋକାନୀଙ୍କ ଠାରୁ ବୁଝିଲେ। ଆମ ସବୁଠୁ କମ ଆଉ ସା ସୁଆଦ ବି ବହୁତ ସୁନ୍ଦର ଆମ ଆମ୍ବର। ବୁଝିଲେ ମିଠା ଭାରି।
ବନ୍ଧୁ ଆପଣ କତୁ ତ ବହୁତ ବ୍ୟବସାୟ ବିଷୟ ଜାଣି ବହୁତ ଉପକୃତ ହେଲି ଯେମିତି କି ଆମ୍ବ ବ୍ୟବସାୟ ବିଷୟରେ ବହୁତ ପ୍ରକାର ଆମ୍ବ କେମିତି କଣ ଆପଣ ବ୍ୟବସାୟ କ ଯଦି ମୁଁ ବି ଆପଣଙ୍କ କତିରୁ ଶିଖି ବହୁତ ଖୁସି। ଅନୁଭବ କରିଛି ମୁଁ ବି କିଛି ଶିଖିପାଇଲି ଆପଣ ସହିତ ବ୍ୟବସାୟ ବିଷୟରେ।
ହଉ ବନ୍ଧୁ ବର୍ତ୍ତମାନ ତ ସମୟ ହେଇଗଲାଣି ବୁଝିଲେ। ଆମର କାଲି ଗୋଟେ ବିବାହର ପାଇଁ ଏ ଆସିଛି କହିଛନ୍ତି ଖଟା ପାଇଁ ଆମ ଠାରୁ ପାଞ୍ଚ କୁଇଣ୍ଟାଲ ଆମ୍ବ ନେବେ ବୁଝିଲେ। ମୁଁ ରହୁଛି ମୁଁ ତାଙ୍କୁ ଯୋଗାଯୋଗ କରି ରହୁଛି ଆପଣଙ୍କ ଠାରୁ ପଛରେ କେତେବେଳେ କଥା ହବା ଆଜ୍ଞା ଆଉ। ଆଜ୍ଞା ମୁଁ ବି ଖୁସି ଆଜ୍ଞା ଆଜ୍ଞା।